ହେଲୋ।
ହଁ ହାଲୋ କଣ କରୁଥିଲୁ।
କିଛି ନାଇଁ ଏଇ ଏମିତି ବସିଥିଲି ତୁ କଣ କରୁଥିଲୁ?
ଏଇ ତ ଶୋଇଥିଲି ତୁ କଲ କଲୁ ଆଉ।
ଓହୋ ହଁ ଖାଇ ଥିଲି।
କଣ ଖାଇଛୁ?
ଭାତ ଆଉ ଭଜା ସୋୟାବିନ୍ ତରକାରୀ ହେଇଥିଲା ଖାଇଥିଲି ତୁ କଣ ଖାଇଥିଲୁ?
ମୁଁ ଆଜି ଭାତ ଡାଲମା ଆଉ କୁନ୍ଦୁରିଆଳୁ ଭଜା ଶାଗ ଭଜା।
ଆରେ ସାଙ୍ଗ ଚାଲୁନୁ ବଣଭୋଜି କରିବା।
ଚାଲୁନୁ କିଏ ମନା କରୁଛି କି ତୁ ସବୁ ସାଙ୍ଗମାନଙ୍କ ନମ୍ବର ରଖିଛୁ ତ?
ହଁ ରଖିଛି ମୁଁ କଣ କରିବି କହିଲୁ ଆଜି ଗୋଟେ ଗ୍ରୁପଟେ ଖୋଲିବି ହେଲା ଗୋଟେ ଗ୍ରୁପ୍ ଖୋଲି ସାରିଲା ପରେ ମୁଁ ତାଙ୍କମାନଙ୍କୁ ଆଡ଼ କରିବି ଆଉ ତୁ ଯେତିକି ନମ୍ବର ରଖିଥିବୁ ତାଙ୍କମାନଙ୍କୁ ଆଡ଼ କରିବୁ ହେଲା।
ହଁ।
ସାଙ୍ଗ ମାନଙ୍କୁ ଆଡ କରିସାରିଲା ପରେ ଆମେ ତାପରେ ସମସ୍ତେ କଥା ହେବା ମାନେ କେମିତି କଣ କରିବା ମାନେ ହଉଛି ଆମେ ବି ଝିଅ ପିଲା ନା କୋଉଠି ମାନେ ଏତେ ବି ଠିକ ନୁହେଁ ନା କୋଉଠି କଣ କରିବାଟା। ଜଙ୍ଗଲରେ କଲେ ହଉ ଆମେ ଆମ ଗାଁ ଜଙ୍ଗଲରେ କରିବା କି?
ହଁ ଆମ ଗାଁ ଜଙ୍ଗଲରେ ସୁବିଧା ହବ କଣ କହିଲୁ ସେଠି ଝରଣା ବି ଅଛି ନା ପାଣି ଫାଣି ପାଇଁ ବି ସୁବିଧା ହବ ପାଣି ଆଣି ହବ ଲୋକ ବି ଅଛନ୍ତି ମାନେ ସେଠି ବି ଲୋକ ବି ରହୁଛନ୍ତି ନା ଦେହୁରି ସାଇ ଲୋକ ରହୁଛନ୍ତି। ତ ତାଙ୍କ ହ କୋଉଠୁ ବି ଆମେ ଜିନିଷ ଆଣିକି ବି ସାହାଯ୍ୟ ହେଇପିବ ପୁଣି କାଠ ଫାଠ ବି ଏ ସୁବିଧା ହବ କାରଣ ଜଙ୍ଗଲ ଟା ନା ଆମେ ବି ସବୁ ଠିକ ହବ କିନ୍ତୁ ଟିକେ ସେଫ୍ଟି ରେ କରିବା କାରଣ କା ନିଆଁ ଲାଗିଯିବ ପୁରା ପୁରା ଗଛଟା ନା ନିଲାମ ହେଇଛି କାଁ ନେଇଯିବ।
ହଁ ହେଇ ସାରିଲା ପରେ ମାନେ ଯାହା ବିଲେ ସେଠି ତାପରେ ନାଳ ବି ଅଛି ନା ଆସିଲା ବେଳେ ମାନେ ବାସନ ଫାସନ ଧୋଇବା ପାଇଁ ଆମକୁ ବି ସୁବିଧା ହବ ନା।
ହଁ।
ହଁ ହେଇସାରିଲା ପରେ ଆମେ ଆଜି ଗୋଟେ ଗ୍ରୁପ ଖୋଲୁଛି ହେଲା ମୁଁ ଆଜି ଗୋଟେ ଗ୍ରୁପ ଖୋଲିବି। ତାପରେ ସମସ୍ତେ ଭୋଜିଗଲା କାହିଁକି ନା କେବେଠୁ କରିନେବି କାହାକୁ ଆମେ ଦେଖିନେ ଯାହା ତୋର ମରେ ଦେଖା ହେଇଥିଲେ। ଆଉ ଆମେ ଯାହା ଦି ଜଣ ଫୋନ ନେବ କଥା ହଉଛେ। ଆଉ ତ ଏମିତି କେହି କଥା ହଉନାହାନ୍ତି ଫୋନ କରୁନାହାନ୍ତି। ଆମେ ତାଙ୍କୁ ମେସେଜ କରିବା ଆମେ ଆଜି ହେଲା ଗ୍ରୁପ୍ପରେ ତୋର ମର ମେସେଜ କରିବା କଥା ହେବା କେତେ ଟଙ୍କା ଲେଖାଏଁ ଆଦାୟ କରିବା ମତେ କହିଲୁ?
ଆଦୟ ଦେଖେ ସମସ୍ତେ ତ ଧନୀ ନିୁଅନ୍ତି। ତା ଭିତରେ ଗରିବ ସାଙ୍ଗ ବି ଆମର ଅଛନ୍ତି ଧାନେ ବି ପୁରା ଯେ ଆମେ ଯଦି ନା ପାଞ୍ଚ ହଜାର କରିବା ଛୁଆ ସମସ୍ତେ ଦେଇପାରିବେନି କି ପାଞ୍ଚଶହ କଲେ ବି ଠିକ ହବ ଆମେ ସବୁ କରିବା
ପାଂଶ ଟଙ୍କା କଲେ ବି ସବୁ ମାନେ କଣ ଏମିତି କରିବା ବାସ କି ତା ଆଇଁଷ ଖାଉଥ ନ ଖାଉଥ ତୁ ତ ଆଇଁଷ ଖାଉନୁ ନା।
ନା।
ତୁ ବି ତ ଆଇଁଷ ଖାଉନୁ ମୁ ବି ତ ଖାଉନି ତାପରେ ଏମିତି ଅଧା ବି ଯାହା ଖାଉନଥିବେ ।ତାପରେ କିଏ ସାଧା କି ପିଆଜ ରସୁଣ ଖାଉନାହାନ୍ତି। ଏମିତି ସବୁ ଆମେ ବି ଯାହାବ କରିବା ଛତୁଗା କଲେ ତ ଯାହା ବି ହେଲେ ତ ଆମେ ପିଆଜ ରସୁଣ ପକେଇବାନି ନା ସାଧା କରିବା। ପିଆଜ ରସୁଣ ପକେଇବାନି ସାଧା କରିବା ତାପରେ ହଉଛି ଆଉ କଣ କରିବା?
ଶୁଣ ଆଇଟମ ଭିତରେ ରଖିବା ମାନେ ଜିରା ରାଇସ୍ ଟା କରିବା। ସେ ଆଉ ଡାଲି ର ଡାଲି କରିଆ ଆଉ ଛତୁ ତା ଖାଲି ସେମିତି ମାନେ କିଛି ଇଏ କରିବାନି ଖାଲି ତେଲରେ ଯୋଉ ଭାଜନ୍ତି ସେମିତି ଭଜିବା ଗୋଟେ କି ଛତୁ ପକୋଡା କରିଦବା ମାନେ ସ୍ନାକ୍ ସମସ୍ତେ ଖାଇଥିବା। ଆଉ ପନିର ଟା କରିବା ମାନେ ପନିର ଟା କେମିତି କରିବା ଭଲ ଲାଗୁଛି। ତରକାରୀ କରିବା ନା ଚିଲି କରିବା।
ଚିଲ୍ଲି କରିବା। ତରକାରୀ କଲେ ମାନେ ଦେଖେ ନା ଛତୁ ଆମେ କଲେଣି ଛତୁ କଲେଣି ତରକାରୀ ତାପରେ ହଉଛି ଯଦି କିି ଆଇଁଷ ଫାଁଇସ ଖାଉଥିବେ ସେମାନେ ତାପରେ ଖାଇବେ ଯାହା ତ ଛତୁ ଟା ତରକାରୀ କରିଦେଲେ ଆଉ ମାନେ ପନିର ଟା ତରକାରୀ କଲେ ଇଏ ଲାଗିବନି ନା। ଭଲ ଲାଗିବନି ତ ଆମେ ଇଏ କରିବା
ତାରେ କହୁଛୁ ଛ ଏଇଟା ଚିଲି କରିଦବା। ଆଉ ଚିକେନ ରଖିବା କି ମଟନ୍ ଯୋଉ ସମସ୍ତଙ୍କର ଯୋଉଟା ଦନ୍ତ ବା ଯୋଉଟା ସମସ୍ତଙ୍କୁ ଭଲ ଲାଗିବ ସେଇ ଏ କରିବା ଆଉ ଆଉ ମାଛ ତ ବନି ଗମ ଚିକନ ବି ଣ ଭିତରେ ଆଉ କଣ ଏ ଟିକେ ଆଉ ଅ ଥଣ୍ଡା ରଖିବା ସମସ୍ତେ ପିଇବେ ଆଉ ଜଳଖିଆ ରଖିବା ଯେ ବରା ରଖିବା ସିଙ୍ଗା ଟା ରଖିବା ତା ସହିତ ଆଳୁ ଚବୁ ରଖିବା। ପିଆଜି ଟା ରଖି ଏତିକି ମି ପଠାିଟାଖିବେ ଏକି ରଖିବାଥଣ୍ଡା। ଟା ଉପରେ ରଖିବା ଆଉ ଯୋଉ ଯୋଉ ଆଣିଥିବା ଯୋଉ ପକୋଡା ଟା। ମାନେ କଣ କହିଲୁ ଏ ଯୋଉ ଆସୁନି ସୁଵିଟକର୍ଣ୍ଣ ଯୋଉ ମିଠା ମକାଦଟା ସେଇଟା କରିବା ଯେ ସମସ୍ତେ ମାନେ ଚୋବାଚୋବି କରିବା ବସିବା ଯୋଉ କାଟାକୁଟି କରିବେ ତ ସେଇଟା ଚିଲି କୋବି ଟେ ବି କରିବା ସାଧା।
ହୁଁ ହଁ ସେଇ ଆମେ ନହେଲେ କରିବା ଆଉ କଣ କରିବା ଯାହାବ ତ ହେଲେ ଆମକୁ ତ ଠିକ ନା ତାପରେ ହଉଛି ଜଙ୍ଗଲରେ କିନ୍ତୁ ଆମେ କଣ କିଲୁ ସକାଳୁ ଜଲଦି ଯିବା ଜଲଦି ଆସିବା କାହିଁକି ନା ହଉଛି ଆମେ ଯାହାବି ହେଲେ ଝିଅ ପିଲା ନା ଆମକୁ ଘର ଲୋକ। ଲୋକ ବି ତାପରେ ଚିଡିବେ ନା କି ଏତେ ଟାଇମ କ ପାଇଁ ଜଙ୍ଗଲରେ ତମେ ରହୁଛ କଣ କରୁଛ କଣ ନାହିଁ ଚିଡିବେ ତ ଆମେ ଜଲଦି ଯିବା ସକାଳୁ ଜଲଦି ବି ଆସିବା ଭାରି ଯେମିତି ଅଧିକ ଟାଇମ ବି ନ ହୁଏ ସେଇ ଟାଇମ ପାଇଁ ସୁବିଧା ଆଉ ଆଜି ସବୁ ସାଙ୍ଗମାନଙ୍କ ସହିତ କଥା ହବା ହେଲା। ମାନେ କଣ କେମିତି କରିବା କଣ ନାହିଁ ସବୁ କଥା ହବା ସେମାନେ ତାପରେ କେତେ ଜଣ ରାଜି ଅଛନ୍ତି ନାହାନ୍ତି ତାପରେ ଆଉ ସମସ୍ତେ ତ ରାଜି ହେବେନି ନା।
ହୁଁ
ସେଇଟା ହଉଛି। ତୁ ଅେ ଦେଖ ତୁ ଯେତିକି ନମ୍ବର ରଖିଦିବୁ ତୁ ଆଡ କରିଦେବୁ ଅଧା ଛୁଆଙ୍କୁ ହେଲା। ତ ଭାଇ ଯେତିକି ନମ୍ବର। କିିବା
ଅଛନ୍ତି ସେମିତି ଦଶ ଜଣ ଖଣ୍ଡେ ହବଉ ଯଦି ଏବେ।
ବୟସ ଛୁଆଙ୍କୁ ଆଡ କର ନ ନା ତାଙ୍କ ମାନଙ୍କୁ କରିବାନି।
ନାଇଁ ନାଇଁ ଆମେ ପୁରା ଆମ ବ୍ୟାଜ ପିଲା ଯେତେକଛ ସମସ୍ତଙ୍କୁ କରିବା କାରଣ ସମସ୍ତେ ଖୁସି ହୁଅନ୍ତୁ ନା କିନ୍ତୁ ଆମର ବି ଅଧା ସାଙ୍ଗ ବାହା ହେଇସାରିଲ ତାଙ୍କର ପିଲା ଛୁଆ ହେଲା ବି ସେମାନେ ତାଙ୍କ ଘରେ।
ତାଙ୍କ ମାନଙ୍କୁ ବି କହିବା ତାଙ୍କ ମାନଙ୍କୁ ବି କହିବା। ଭାଇବାନୀ।
ନାଇଁ ନାଇଁ କହିବା ସମସ୍ତଙ୍କୁ କହିବା ଯିଏ ଆସିବ ଖୁସିରେ ଯିଏ ନ ଆସିଲା ନାଇଁ କିନ୍ତୁ କହିଦବା କଣ ପାଇଁ ଯେ ଦୋଷଟା ଲାଗିବ ଯେ ହଁ ଆମ ବ ଆ।
କି ହଁ ଆମକୁ ହଁ ହଁ କି ସେମାନେ କଲେ ଆମକୁ କହିଲେ। ଆଉ ସାଙ୍ଗ ଏତେ ହଉ ଇଏ ହଉ ସେମାନେ ତାପରେ ଆମକୁ କାଇଁ ପଛରେ ଝଗଡା କରିବେସେ ନା। ଆମେ କଣ କରିବା ନା। କହିଦବା କହିଲେ ଆମ ପାଇଁ ସୁବିଧା ନା। ଯାହା ବି ହେଲେ କେବେଠୁ ବି ତାଙ୍କୁ ଦେଖିନି ଦେଖିବାକୁ ଆମକୁ ମିଳିବ ତାପରେ ସାଙ୍ଗ ହେଇକି ଗୋଟେ ଖାଇବା ଖୁସି ବି ଲାଗିବ। ଯେହେତୁ ଭଲ ବି ଲାଗିବ ସେଇଟା ହିଁ ଆମ ପାଇଁ। ଠ କି ତା ତ ଏମିତି ସବୁ କରିବା ଆଉ।
ଭୋଜି ଖାଲି ଗୋଟେ ବାହାନା କିବାକୁ ଗଲେ କାର ନା ଆମର ସବୁ ଇଚ୍ଛା ସମସ୍ତେ ସମସ୍ତେ ଦେଖା କରନ୍ତୁ। କେବେ ର ଦେଖା ହେଇବି
ତାପରେ ହଉଛି ଆମେ ପଇସା କେତେ ଟ ଭ କରିବା ପାଇଁ କହିଲୁନି ତ
ଅ ଦୁଇଶହ ଟା କହିଲଲେ ଠିକ ହବ ମତେ ଲାଗୁଛି ମାନେ ଦୁଇଶହ ତିନିଶହ କାରଣ ସେଟା ହେଲେ ମାନେ ପ୍ରାୟ ପିଲା ଦେଇବେେ ପାଞ୍ଚଶହ ହେଲାକୁ ବି ଗୋଟେ ବଡ ଆମାଉଣ୍ଟ ହୁକ ସେମାନେ ବି କିଏ ନଦିଅନ୍ତି କି ନ ଆସିଲେ ବି ଦେବେନି ଦୁଇଶହ ହେଲେ ହଁ ହଁ ନଚ କଲେ ନାଇଁ ପ ଦୁଇଶହ ପଠେଇଦବା ହଁ। ସାଙ୍ଗ ପିଲା ଟା କରୁଛନ୍ତି କରିଦବା ଏମିତି ହେଲେ ପଠେଇଦେବେ ଆଉ ଯୋଉମାନେ ତ ଯାହା ପାଖରେ ପଇସା ଥିବ ସେମାନେ କଣ ପାଞ୍ଚ ହଜାର ପାଞ୍ଚ ହଜାର ଦେବାକୁ ବି ରାଜି କିନ୍ତୁ ସମସ୍ତେ ତ ଦେବେନି ନା
ହଁ
ହଉ
ସେଇଆା କରିବା ଆଉ ନହେଲେ ଆଉ କଣ କରିବା?
ଦେଖେ ସମସ୍ତଙ୍କୁ ସବୁ ଦାୟିତ୍ୱଟା ମିଶିକି ଦେଇଦବା ଯେ କିଛି ଲାଗିବନି ମାନେ ପାଣି ଆଣିବା ପାଇଁ ହଁ ଖାଲି ଜଣେ ସବୁବେଳେ ପାଣି ଆଣିକି ଯାଉଥିବ ଦି ଜଣ ହବନି ଆଉ ଜଣେ ଏଇଥର କ ଗଲେ। ତ ଥର କାଉ ଦେଇଛନ୍ତି ବେ ତ ଥର କାଉ ଦେଇଛନ୍ତି। ଯିବେ ଏମିତି କରିଦବ ସେ ଠିକ୍ ହବ ନହେଲେ ଜଣେ ନହେଲେ ଗୋଟେ କାମ କରିବା। ପାଇପ ଲଗେଇଦବା ନହେଲେ ଏମିତି ଯାହେଲେ ଗୋଟେ କଣ କରିବାକୁ ପଡିବ ନହେଲେ ହଇରାଣ ହବା, ବଡ ଲୋକ ତ ବୁଝା ବୁଝି ଯାହାଲେ ବି କରିଦେବେ କାଇନା ଆମେ ଯ ଆମେ ବୁଝିଲେ। ଯାହା ହେଲେ ବି ଯଦି ପୁଅ ପିଲା ଟିକେ।
ସାହାଯ୍ୟ ଆମକୁ ବି କରିବେ ନା କି ନା ତମେ ଝିଅ ପିଲା କଣ ପାଇଁ ଯିବା ଆମେ। ଯିବୁ ତାପରେ ଆମ କ୍ଲାସ ବଏସ ଛୁଆ ଗୁରା ବି ବହୁତ ଭଲ ନା। ଝିଅ ପିଲାଙ୍କ ଠୁ ବି।
ପୁଅ ସାଙ୍ଗ ଆକଚୁଆଲି ସତରେ ଭଲ ସେମାନଙ୍କ ଭିତରେ କିଛି ମାନେ ଝଗ୍ ଝଗଡା କି କିଛି ରାଗ ରୁଷା ଅଭିମାନ କିଛି ନାହିଁ ସବୁ ଚିଲ ପିଲା ସବୁ ମାନେ ହଁ ଝଗଡା ହେଇଛି ହଁ ଭାଇଟା। କଣ ଏଇଟା ରାଗରୁଷା ରଖିବେ କିନ୍ତୁ ଝିଅ ପିଲା ଝିଅ ପିଲା ମନେ ରଖିଥିବେ ସେଇଟା। ଘୋରି ଘୋରି ଘୋରି ଘୋରି। କହୁଥିବେ ତୁ ମତେ ଏମିତି। କହିଥିଲୁ ନା ତୁ ମତେ ସେମିତି କହିଥିଲୁ ନା ତୁ ତା ସହିତ କଥା ହେଲେ ମୁଁ ୟା ସହିତ କଥା। ଥା ହେବିିନି ଏମିତି ତ ଆଉ କିନ୍ତୁ କେହି ରାଗରୁସା ରଖିବେନି। କାରଣ ସମସ୍ତେ କିଏ ବାହା ସାହା ହେଇସାରିଲେ କି ଚାକିରି କଲାଣି କିଏ ବାହାରେ ରହୁଛି କିଏ ହଷ୍ଟେଲରେ ରହୁଛି କିଏ କଲେଜରେ ରହୁଛି । ଆଉ କାଁ ଭାଁ ଆମେ ଯେତେକ ଯାହା ଗାଁ ରେ ରହିକି ଯାହା ପଢାପଢି କରୁଛେ ନାଉ କିନ୍ତୁ ଅଧା ପିଲା ବାହାରେ ରହୁଛନ୍ତି ଅଧ୍ ଏଇ ଟାଇମ ଟା ନା ସମସ୍ତେ ସରିଲାଣି ନା ପ୍ଲସ୍ ଥ୍ରି ପିଲାଙ୍କର ତ ସମସ୍ତେ ମାନେ ଘରେ ରହୁଛନ୍ତି, ରୋଷେଇ ବାସ ତ ଅଧା ଶିଖିବେ ତୁ ଶିଖି ସାଇଲୁଣି ନା?
ମୁଁ ହଁ ଶିଖିଛି ଆରେ ଦେଖ ଆମେ ରୋଷେଇଟାରେ କିଛି ମତଲବ ନାହିଁ ଆମେ ତ ଝିଅ ପିଲା କରିବା ହେଲେ ନା ଯାହାବି ହେଲେ ସେ ଯାହାବି ହଉ କି ଛତୁ କଲେ ତୁ କରିବୁ କି ନହେଲେ ମୁଁ କି ନହେଲେ ଆଉ ଯିଏ ବି ହଉ। ତୁ ତୁ ବି ଚାହିଁଲେ କରିପାରିବୁ। ନା ନ ନାଁ କହୁନୁ। ହିସାବରେ କଣ ସାଙ୍ଗ ସ। ସବୁ କିଛି ମିସ୍ ମିଶିକି କରିବା ଆସିଲା ବେଳେ ଯୋଉ ଆସିବା ପୁଅ ପିଲା ଆଉ କଣ ଧୋଇବେ କି ବାସନ ଫାସନ ଆମେ ଯାହା ହେଲେ ଧୋଇବା ନା ନହିଁ ସେମାନେ ଆଉ କଣ ଯାହାବି ହେଲେ ସେମାନେ ଏତେ କାମ କରିବେ ତାପରେ ସଉଦା ଲିଷ୍ଟ କଲେ ସେମାନଙ୍କୁ ଦବା ସେମାନେ ଆଣିବେ। ସେମାନେ ସବୁ କିଛି କାମ କରିବେ ଆମେ ଦେଖେ ଦୁଇଶହ ଟଙ୍କା ଲେଖାଏ ଯୋଉ ତୁ କହୁନୁ କି କରିବା ପାଇଁ। ମତେ ଲାଗୁଛି ଦୁଇ। ଦୁଇ ଶହ ଟଙ୍କା ରେ କିଛି ହବନି ବୋଧେ କାହିଁକି ନା ଆମେ ଛତୁ କରିବା ଯାହାବିତ ହେଲେ ଯୋଉମାନେ ବାହା ହେଇଥିବେ ତାଙ୍କ ବେନ ମାନେ ଆସିଥିବେ ନା ନାଇଁ। ତାଙ୍କ ହଜବେଣ୍ଡ ମାନେ ତା ସେଇ। ସେଥିପାଇଁ ଆମେ କଣ କରିବା କହିଲୁ ତିନିଶହ ଟଙ୍କା ନେଖାଇ ଯାହା ବି ହେଲେ କରିବା ତାପରେ ଆମକୁ ପାଇବନି ତାପରେ ଖରା କେମିତି ହଉଛି ଯାହାବି ହେଲେ ଥଣ୍ଡା ଫଣ୍ଡା କିଛି ଆଣିବାନି।
ହଁ ଆ ପୁଣି ଖରାରେ ବି ଆମ ଛୁଆ ରାଜି ହେବେନି କିଟ ଏତେ ବାଟୁ ଆସିଲେ କିଏ ରୋଷେଇ କରିବ ଗୋଟେ ରୋଷେଇଆ ବି ଡକିବାକୁ ପଡିବ।
ସେ ନହେଲେ କରିବା ଆଉ ତାହେଲେ ଆମକୁ କମ ପଇସା କଲେ କୋଉଠି ହବ। କହୁନୁ ଦେଖ ସଉଦା କିଣାହବ ତାପରେ ହଉଛି ସବୁ ମାନେ ସଉଦା କିଣା ହବ ଯାହାହେଲେ ଆଳୁ ପିଆଜ ରସୁଣ ମାନେ ଯିଏ କିଛି ଖାଇଲେ ନ ଖାଇଲା ମୁଁ କହୁଛି ହେଲା। କିଣାହବ ତାପରେ ମସଲା ଜିନିଷ ତାପରେ ହଉଛି କେତେ ନାଇ କଣ କିଣାହବ ତାପରେ ସେଇ ପଇସା କେତେ ଖର୍ଚ୍ଚ ହବ ବୁଝୁଛୁ ନା ନାଇଁ ତାପରେ ହଉଛି ଯଦି ଆମେ ଥଣ୍ଡା ଆଣିବା କେତେଟା ଯାହାହେଲେ ଦିଟା ତିନିଟା ଚାରିଟା ନ ଆଣିଲେ ତ ପାଇବନି ନା ବହୁତଛୁଆ ଆମେ ଯେହେତୁ। ଲିଟର କିଆ ବି ଆଣିଲେ ପାଇବନି ତ ଆମେ କଣ କରିବା ନା ଯାହାବି ହେଲେ ତିନି ଚାରିଟା ଆଣିବାକୁ ପଡିବ ଆମକୁ, ହଉଛି ସେଇ ଅନୁସାରେ ଆମେ ଯାହାହଲେ କରିବା ଅଧିକ ଆମେ, ମୁଁ ଗୋଟେ ଗ୍ରୁପ ଆଜି ଖୋଲେ ସେଥିରେ ମିଟିଂ କରିବି ଦେଖିବି। ଛୁଆ କଣ କହୁଛନ୍ତି ତୁ ବି ରାଜି କରଉଥା ଛୁଆଙ୍କୁ ହେଲା। ହ୍ୟାଲୋ
ହଁ ବା କହିବା ଆଉ।
ହଁ
ତୁ ବି ଆଡ କରିବୁ ଗ୍ରୁପ ରେ ମୁଁ ବି କରିବି ଯାହା ଯେତିକି। ହେଲେ ଆଉ।
ହଁ ଯେତିକି ହେଲେ ହେଲେ ମୁଁ ଦେଖିବା ଯେତିକି ବି ନମ୍ବର ରଖିଛି ଝିଅ ପିଲ ନା ତାଙ୍କୁ ବି ଫୋନ କରି କହିବି କି ସେମାନେ ଆଡ କରିବେ ବୋଲିକି ହେଲା ଆଉ କଣ କହିଲୁ ମୁଁ ଟିକେ ରଖୁଛି ହେଲା।
ହଉ ହଉ